ଆଜ୍ଞା ନମସ୍କାର ନମସ୍ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆଉ କେମିତି ଅଛନ୍ତି?
ଭଲ ଅଛି।
ଆଉ ସବୁ ବର୍ଷା ଫର୍ଷା ଚାଲିଛି ଆମର ତ ଜୋର ବର୍ଷା ସହି ତ ଘଡଘଡି ମେଘ କେତେବେଡେ ଏମିତି ହଉଛି। ଆଉ ଆପଣଙ୍କର ସେପଟେ କେମିତି କଣ?
ଆମର ଇଆଡ଼େ ବର୍ଷା ଛାଡ଼ିଛି ଏବେ।
ଆଚ୍ଛା।
ପାଗ ଭଲ ନାହିଁ ତଥାପି ଝିପିଝିପି ବର୍ଷା ପକଉଛି।
ଆଜ୍ଞା ଆଜ୍ଞା ଏଇ ଏମିତି ବର୍ଷାରେ ତ ଓଦା ହେଲେ ପୁଣି ଦେହ ଖରାପ ଆଉ। ତାପରେ ବର୍ଷା ହଉଛି ଖରା ହଉଛି। ଆଜ୍ଞା ଆଜ୍ଞା। ଆଉ କଣ କରୁଥିଲେ?
ଆ ଆଜ୍ଞା।
ମୁଁ କହିଲି କଣ କରୁଥିଲେ?
ଏଇଠି ବସିଥିଲି। ଆଉ କଣ କରିବି?
ହୁଁ। କଣ ପାଠ ପଢୁଛନ୍ତି ନା ଏମିତି ଜବ କରୁଛନ୍ତି?
ହଁ।
ଉଁ ହୁଁ।
କୁହନ୍ତୁ।
ମୁଁ କହିଲି ଆପଣ ସବୁ ସେପଟେ ଚାଷ ବାସ ହଉଛି? ଏବେ ତ ବର୍ଷା ହେଲା ଣି ସବୁ ମାନେ ଚାଷୀ ମାନକା ପାଇଁ ବଡ ଖୁସିର କଥା ଆଉ। ବିଲ ଓଦା ହେଲାଣି ସବୁ। ହୁଁ ତଳି ପକେଇବେ ନା।
ତଳି ମାରାମରି ଚାଲିଲାନି ଆମର ଇଆଡେ।
ଆଚ୍ଛା ଆଚ୍ଛା।
ୟାର ଧୀରେ ଗ
ଭଲ ନା ବର୍ଷରେ ଥରେ। ଚାଷ ହବ ସମସ୍ତଙ୍କର ଅପେକ୍ଷା ଥିବ ଏଇ ବର୍ଷା ଟାକୁ ନା।
ଆଉ ଚାଷ ଉଁ କଲେ ଭଲ।
ଲୋକଙ୍କୁ ରୋଜଗାର ବି ମିଳୁଛି ନା ସେଇ ଚାଷି ଚାଷୀ ବାସି ଲୋକ ଗରିବ ଗୁରା ଖଟି କି ତାପରେ ସେ ଧାନ ଫାନ ସବୁ ଯୋଉଁ ହେଇ ସାରିଲା ପରେ। ବିକ୍ରି କରୁଛନ୍ତି କି ଘରେ ଏଇ ଉଁ ଖାଇବାରେ ଆପଣ କଣ ଧାନ ଫାନ ସବୁ ଘରେ ୟୁ ଜ କରୁଛନ୍ତି ଘର ଲୋକ ନା ବିକ୍ରି କରିଦଉଛନ୍ତି?
ଆମର ଘର ଲୋକ ୟୁଜ୍ କରୁଛନ୍ତି ଧାନର ବିକ୍ରି କରୁଛନ୍ତି, ୟୁଜ୍ କରୁଛନ୍ତି। ଆ
ଆଣମ ଭାତ, ମୁଢି ଆଉ ଅରୁଆ ଚାଉଳ ଏ ସବୁ କରୁଛନ୍ତି ନା।
ଆଜ୍ଞା। କୋଡ଼ିଏ ଏକର ଜମି କଣ କରିବୁ? ଏ କାମ କରୁଛନ୍ତି ତଥାପି।
ହୁଁ। ଭଲ ଯେଉମାନେ।
ଆଜି ଆମର ତଳିମରା ଅଧା ହେଇଛି କାଲି ମାରିବୁ ଆହୁରି ଅଧା।
ଆଚ୍ଛା ଆଚ୍ଛା ଦେଇ ସନ୍ଧ୍ୟା ବେଳକୁ କଣ ଟିକେ ନାସ୍ତା ଫାସ୍ତା କଲେଣି?
ନାସ୍ତା ଫାସ୍ତା କରିନି ଆଉ ଟିକେ ପରେ କରିବି।
ଆଁ ହଁ। ଦେଇ ଆପଣଙ୍କର ସେପଟେ ବୁଲାବୁଲି ପାଇଁ କୋଉ ଜାଗା ଅଛି ବ ଭଲ ଗୁଟେ? ଯେମିତି କିଛି।
ଉଁ ଭଲ ବୋଲି କ-କପିଳାସ, ଜୋରନ୍ଦା ମନ୍ଦିର ଅଛି।
ଆଚ୍ଛା ଆଚ୍ଛା ଶୁଣିଛିି ସେଠି କପିଳାସ ତେରଶହ ବାଉନ ପାହାଚ ପୁରା। ଆ ସମସ୍ତେ କଣ ଶିଡିିରେ ଚାଲିକି ଯାଉଛନ୍ତି ନା? ଗାଡି ଯିବା ପାଇଁ ସୁବିଧା ହଉଛି।
ବାଟ ଅଛି ବାର ବାଙ୍କ ଅଛି ଗୋଟେ ରାସ୍ତା ବୁଲି ବୁଲି ଯିବାକୁ ପଡିବ ଗାଡିରେ।
ଆଚ୍ଛା।
ଆଉ ସେଡ଼ି ବି ଅଛି ଯିବାକୁ ଚାଲି ଚାଲି।
ହଁ ଆଜିିକାଲି ତ କେହି ଆଉ ଚାଲିକି ଏତେଟା ଏଁ ମାନେ ଯାହାର ଯିଏ ଯାଇପାରିବେ ସେ ଯିବେ ନହେଲେ ସମସ୍ତେ ଆଉ ଚାଲିକି ଯାଇପାରିବେନି ନାଁ।
ହଁ ବାର ବାଙ୍କର ଗାଡ଼ି ଧରିକି ଯାଉଚନ୍ତି କାର୍ ବାଇକ୍ ଧରି ଯାଉଚନ୍ତି।
ବାଇକ୍ ଧରି ଯାଉଚନ୍ତି ନା ଆପଣ ଯାଉଛନ୍ତ?
ମୁଁ ଗଲିଣି ତିନିଥର।
ଆଚ୍ଛା, ଆଚ୍ଛା, ମାନେ ଘରର ପାଖରେ ହିଁ ହଉଚି ନାଁ?
ଆଜ୍ଞା, ଭୁବନ ପାଖରେ ଆମ ଘର।
ଆଚ୍ଛା।
ଏ ଭୁବନ କତିରେ ମନ୍ଦିର ଆଉ।
ହଁ। ଆମର ଏପଟେ ବି ଅଛି, ମା ସମଲେଶ୍ଵରୀ, ମା ଘଣ୍ଟେଶ୍ଵରୀ। ଏମିତି ସବୁ ମନ୍ଦିର ଅଛି ଆଉ, ଶୁଣିଛନ୍ତି ନାଁ ଶୁଣିଛନ୍ତି?
ଶୁଣିଚି ହୀରାକୁଦ ଡ୍ୟମ୍ ଯୋଉ ସମ୍ବଲପୁର ଜାଗାର ଅଛି, ସିଏ ତ?
ଆଜ୍ଞା, ଆଜ୍ଞା, ଏଇଠି ହିଁ ସବୁ।
ହୀରାକୁଦ ଯାଇଥିଲି।
ହଁ ମାଙ୍କଡ଼ ଦେଖିଛନ୍ତି?
ମାଙ୍କଡ କପିଳାସରେ ବହେ ଅଛନ୍ତି।
ବହେ ଅଛନ୍ତି ନାଁ ମାନେ ସେଇଠି ଯୋଉଁ ଆମର ଉପରକୁ ଯୋଉଁ ଡେମ୍ ଦେଖିଆକୁ ଉପରକୁ ଉଠୁଚନ୍ତି ଶିଡିି଼ରେ ମାଙ୍କଡ଼ମାନେ ଖାଲି ଘେରିକି ବସଚନ୍ତି, ଯାହା ଟିକେ ଧରିଥିବ ସବୁ ନେଇକି ପଳେଇବେ।
ଆଜ୍ଞା, ଆଜ୍ଞା।
କଣ ସେଇଠି ବି ସେମତି?
ହଁ କପିଳାସରେ ସେମିତି ଯାହା ଗୋଟେ କଦଳୀ ଫଦଳୀ ଖାଇବାକୁ ଧରିଥିବ ମାଙ୍କଡ଼ ଆସି ନେଇକି ପଳେଇବେ।
ହିଁ ହିଁ। ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ।
ହଁ ଏବେ ତ ଟିକେ ସାବଧାନ ରହିବେ ଆଉ ଏମତି ଆଁ ପାଗ ତ ଦେଖୁଚନ୍ତି ବର୍ଷା ପାଗ ହଉଚି ପୁଣି କେତେଅଡ଼େ ମଶା ମାଛି ସବୁ ପୋକ ଫୋକ ସବୁ ବଢି଼ଲାନି ଆଉ।
ଆ ମାଛି ମଶା ଏଇ ପାଗରେ ତ ଅଧିକ।
ହୁଁ, ତାପରେ ଦେହ ଖରାପ ଅ ହଉଥୁବ, ଜର ହଉଥୁବ। ମୁଁ ଏଇ ଯୋଉ ମଶା କାମୁଡ଼ିଲେ ବେଶୀ ପୁଣି ମେଲେରିଆ, ଡେଙ୍ଗୁ ସ୍ ମାନେ ସବୁ ପ୍ରକାର ରୋଗ ଅଛି।
ହଁ। ଜଯ ଗୁ ଚାରି ମିିଣ୍ଟିଏ ର।
ଆଉ କଣ କୁ କୁହନ୍ତୁ?
ଆଉ ତମର ସିଆଡ଼େ ସବୁ ପୂଜା ଫୂଜା ସେମିତି କେମିତି ହୁଏ?
ହଁ ଆମର ପୂଜା ମାନେ ଏଇ ଯୋଉ ଆସୁଚି ଏବେ ଗଣେଶ ପୂଜା ହବ। ଗଣେଶ ପୂଜା ବହୁତ ଭଲ ଇଏରେ ଗଣେଶ ପୂଜା ହୁଏ।
ଆମର ବି ଭୁ ଭୁବନରେ ବି ଏମିତି ଭଲ ବାଗରେ ହୁଏ।
ହୁଁ ବଡ଼ ବଡ଼ ସବୁ ମେଢ଼ ହୁଏ, ଲୁକ ସବୁ ବାହାରୁ ଆସନ୍ତି। ତାପରେ ଆପଣଙ୍କର ବଡ଼ ବଡ଼ ସବୁ ମେଢ଼ ମାନେ ପାଣ୍ଡାଲ ଗୁଡ଼ା ସବୁ ଏତେ ବଡ଼ ବଡ଼ ତେ ସୁନ୍ଦର ସୁନ୍ଦର କରନ୍ତି।
ଗୋଟେ ବଢ଼ିଆ ବହୁତ ଭିଡ଼ ହୁଏ, ଦି ତିନି ଦିନ ପାଖାପାଖି ମେଳା ତ ରହୁଚି ଆଠ ଦଶ ଦିନ ମେଳା ରହୁଚି। କିନ୍ତୁ ଥପି ମାନେ ଲୋକର ଜନସଂଖ୍ୟା କୁହନ୍ତିନି କି। ସମସ୍ତେ ସନ୍ଧ୍ୟା ହେଲା ମାନେ ଟିକେ ଯାଇକି ବୁଲାବୁଲି କରିକି ଆସିବେ। ଏମିତି ଆଉ।
ହଁ ଆମର ଇଆଡେ ଥରେ ଆସିଥିଲା ଅସୀମା ପଣ୍ଡା ଥରେ ଆସିଥିଲା ବୁଲିବାକୁ।
ଆଚ୍ଛା ଆଚ୍ଛା।
ଆମ କ୍ଲବ୍ ଛୁଆ ଆଣିଥିଲେ ଗଣେଶ ପୂଜା କ୍ଲବ୍ ଛୁଆ।
ଆଚ୍ଛା। ତାପରେ ମା ଉଁ ଗଣେଶ ଠାକୁରଙ୍କୁ ତ ତ ଇସ୍କୁଲ୍ ଇସ୍କୁଲରେ ସବୁ ଆଡେ ପୂଜା ହଉଛି ନା।
ଆଜ୍ଞା ଆଜ୍ଞା।
ଯେହେତୁ ସେ ବିଦ୍ୟା ଦେବ ଦେବ ବୋଲି ସମସ୍ତେ ତ ଛୁଆଠୁ ନେଇକି ସମସ୍ତେ ପୂଜା କରୁଛନ୍ତି ଆଉ।
ଗଣେଶ ପୂଜା ସରସ୍ଵତୀ ପୂଜା ଏଇଆ ସ୍କୁଲମାନଙ୍କରେ ହଉଛି।
ହଁ। ଛାତ୍ରଛାତ୍ରୀମାନେ ବେଶୀ ବର୍ଷ ସାଙ୍ଗେରେ ସେଗୁଡା ସବୁ ପାଳନ କରୁଛନ୍ତି ଆଉ।
ଆଜ୍ଞା।
ଦେଇକି ଆଉ ଏବେ ରଥଯାତ୍ରା ଦେଖି ଯିବାରେ କୁଆଡେ ପ୍ଲାନ୍ କରୁ ଛନ୍ତି ନା ଗାଁରେ ହିଁ ସବୁ
ଆମ ଫ୍ୟାମିଲି ଯିବେ ବୋଲି କହୁଥିଲେ ପୁରୀ।
ହୁଁ ପ୍ରବଳ ଭିଡ ହଉଥୁବ ତ ଏବେ। ମାନେ ଆଗୁରୁ ସବୁ କିଛି ଅ ବ୍ୟବସ୍ତା ନ କରିଲେ ବୋହୁତ ହଇରାଣ ନୁହେଁନ୍ ନୁହଁ କି ଏ ଯୋଉଁ ରଥଯାତ୍ରା ବଡେ।
ରଥଯାତ୍ରାରେ ବହେ ଲୋକ ହେବେ ବସିକି।
ହୁଁ। ଆଉ ଉଁ ପାଠ ପଢିକି କଣ କରିବେ।
ପାଠ ପଢିକି ମୋର ଟାର୍ଗେଟ୍ ଅଛି ଡକ୍ଟର ହବାକୁ।
ହଁ ଭଲ ଆଉ ସମସ୍ତଙ୍କ ସେବା କରିବେ ଆଉ।
ଅଛି ତ ଟାର୍ଗେଟେ ଏବେ ଦଶମ ସରିଛି ଏବେ ଏବେ।
ଆଜ୍ଞା। ଦଶମ ସରିଲାଣି କେମିତି କଣ ମାର୍କ ରଖିଛନ୍ତି।
ମାର୍କ ଅଛି ଚାରଶ ପଇଁତିରିଶି।
ଆପଣଙ୍କର ଟୋଟାଲ୍ କେତେ ରହୁଛି ସେପଟେ।
ଛଅଶ।
ଛଅଶ ନା। ଅଁ ପ୍ଲସ୍ ଟୁ ବେଡେ ଆଉ ଟିକେ ବେଶି ଇଏ ଇଏ କରନ୍ତୁ ଚେଷ୍ ଟା କରନ୍ତୁ ଯେମତି ଭଲ ନମ୍ବର ଆସୁ।
ଠାକୁରଙ୍କ ଯାହା ଆଶୀର୍ବାଦ ରହିବ ଆଉ।
ଠାକୁରଙ୍କର ଆଶୀର୍ବାଦ ସହିତ ନିଜର ବି ଚେଷ୍ଟା ରଖିବା। ବୋହୁତ ଦରକାର ଅଛି ବୁଝିଲେ।
ଗ ଆଶୀର୍ବାଦ କହିଦେଲେ କିଛି ହବନି ନିଜର ଚେଷ୍ଟା କରିବା ଦରକାର।
ନା ଯେ ମୁଁ ପାଠ ପଢିନି ଠାକୁରେ ମତେ ପାସ୍ କରିଦିଅନ୍ତୁ ମତେ ଭଲ ମାର୍କ ଦିଅନ୍ତୁ। ଏମିତି କହିଲେ ତ ହବନି ବାପା ମା କେତେ କଷ୍ଟ କରିକି ଆଜ୍ଞା ବାପ ମା କେତେ କଷ୍ଟ କରିକି ପାଠ ପଢଉଥିବେ। ତାପରେ କେତେ ଚାଷ ବାସ କରିକି କେତେ କଷ୍ଟ କରୁଥିବେ। ଆଉ ଆପଣ ମାନେ ତ ଦେଶର ଭବିଷ୍ୟତ ଆଉ। ବାହାରୁକୁ କୁଆଡେ ଯାଇଛନ୍ତି ବୁଲାବୁଲି ଛୁଟି ସରିଲା ପରେ ହୁଁ। ଆମର ଯେମତି ଟେନ୍ତ ଏଗ୍ଜ୍ ଟେନ୍ ତେ ଏଗ୍ଜାମ୍ ଯୋଉ ସରିଯାଏ ତାପରେ ଯେଉଁ ଯେମତି ଟିକେ କୁହନ୍ତିନି କି ରିଲାକ୍ସ ହେଇଗଲି ମୋର ଏଗ୍ଜାମ୍ ସରିଗଲା ମୁଁ ଟିକେ ଯିବି ବାହାର ଆଡେ ଉ ହ ହ ଖୁଆଡେ ବୁଲାବୁଲି କରିକି ଆସିବି ଯାଇନାହାନ୍ତି।
ଛଅଟା ବାଜିଗଲାଣି ସାତଟା ବେଳେ ମୁଁ ଯିବି ଟିୟୁସନ।
ଆଚ୍ଛା ଆଚ୍ଛା।
ଟ୍ୟୁସନ୍ ଯିବି ଆସିବି ନଅଟା ସାଢ଼େ ନଅଟାରେ ଆସିବି ଟ୍ୟୁସନ୍‌ରୁ।
ହୁଁ। ହୁଁ ହୁଁ।
ସକାଳେ ଯିବି ଆସିବି ଛଅଟାରୁ ନଅଟା।
ଆଉ ଘରେ କେତେ ଗଟେ ପାଠ ପଢୁଛନ୍ତି।
ଘରେ ପାଠ ପଢ଼ିବା ଆକୁ ଟାଇମ୍ ନାହିଁ ଆଉ।
ଏଇତ ଆଉ ଟ୍ୟଉସନ ରେ କଣ ସବୁ ପାଠ ହେଇଯିବ। ଯେ ଏଇଗୁଡ଼ା ସବୁ ଟିଉସନ ରେ ଶୁଣନ୍ତୁ ଯେ ଏଗୁଡା ସବୁ ଟିୟୁସନ ଟରେ ଆପଣ ପଢିକି ଆସୁଛନ୍ତି। ସେଗୁଡା ଯଦି ଥରେ ବି ରିଭାଇଜ ନ କରିବେ ତାହେଲେ କେମିତି ଆପଣ ମନେ ରଖି ପାରିବେ ସେ ତ ଟିୟୁସନ ସାର୍ ହେଲେ ହୁଁ।
ପଢ଼େ ଯେ ବିଲରେ ବିଲରେ ଟିକେ କାମ ଅଛି ବୋଲି ପଢ଼ୁନି ଏଇନା।
ନା ନା ବିଲ କାମ ସହିତ ପାଠ ଟାକୁ ପୁରା ଯଦି ଆପଣ ଡକ୍ଟର ହବାକୁ ଚେଷ୍ଟା କରୁଛନ୍ତି ତାହେଲେ ଆପଣଙ୍କୁ ନିହାତି ଭାବରେ ମାନେ ଅ ବେଶୀ ରୁ ବେଶୀ ସମୟ ଆପଣ ପାଠ ଟାକୁ ଦବାକୁ ପଡିବ ଘର କାମ ବି। ହୁଁ। ପାନିକି କି। ଡକ୍ଟରୀ ପାଠ ଟା ଏତେ ସହଜ ନୁହନ୍ତି ଯେତେକ ମାନେ ପିଲାମାନେ କହିଦିଅନ୍ତି ମୁଁ ଡ ଡକ୍ଟର ହେବି ଯେତେ ଶୀଘ୍ର କହିଦିଅନ୍ତି ସେଟା ସେତିକ ଯାକ ପୁରା ମାନେ କଠିନ ସବୁ ଯେମିତି ସଂଘର୍ଷ ଭଳିଆ ଲାଗିବ ଆଉ।
ଆଜ୍ଞା।
ଆଉ ଆଜି କାଲି ତ ସବୁ କମ୍ପିଟିସନ ହେଲାଣି ନା।
ଆଜ୍ଞା।
ମାନେ କମ୍ପିଟିସନ ସବୁ କ୍ଳିଅର କରିବାକୁ କହେଲେ ଆପଣଙ୍କ ଦିନ ରାତି ମାନେ କୁହନ୍ତିନି କି ଚାରି ଘଣ୍ଟା ଶୋଇବି ଛଅ ଘଣ୍ଟା ପା ପାଠ ପଢିବି ଭଳିଆ ସବୁ ସେମିତି କରିବାକୁ ପଡିବ।
ଆଜ୍ଞା ଆଜ୍ଞା।
ଆଉ ତାହେଲେ ଘରେ ସମସ୍ତେ ଭଲ ଅଛନ୍ତି ତ? ହୁଁ। ହୋଉ ତାହେଲେ ଠିକ୍ ଅଛି ମୁଁ ରଖୁଛି ଆଉ ଥରେ କତେବେଳେ ଫୋନ କରି କ
କରି କଥା ହବ।